କଣ କରୁଛ?
କଣ କରୁଛୁ ଏ, ଏଇ ଉଠିଲି। ପଢ଼ାପଢ଼ି ଟିକେ କରିଥିଲି। ହଁ ଲେଟ୍ ରେ ଟିକେ ଉଠିଲି ଛଅଟା ରେ ଟିକେ ଉଠିଲି।
ଓ ହୋ।
ହୁଁ ଆଉ ତୁ କେତେବେଳେ ଉଠିଲୁ?
ମୁଁ ତ ଉଠିଲି ପାଞ୍ଚଟା ବେଳୁ ବସ୍ ରେ ଗଲି।
ଓହୋ।
ପହଞ୍ଚିବୁ କେତେବେଳେ?
ପହଞ୍ଚିବି ଯାଇକି କଟକରେ ପହଞ୍ଚିବି ସାଢେ଼ ଦଶଟା ବେଳକୁ।
ହିମାଲୟ। ଓହୋ ଆଉ।
ହଁ ହଁ ଭଲ ଅଛି।
ହଉ ଏକା ଆସିଛୁ?
ନାଇଁ ଆଉ ଗୋଟେ ସାଙ୍ଗଟା ଯୋଉ ରିମି ଯାଇନଥିଲା ସେଦିନ ଆମ ରୁମ୍ କୁ
ହୁଁ ହୁଁ ହୁଁ।
ସେଇ ଝିଅ ଟା।
ଓହୋ।
ତାର ମୋର ଯାଉଚୁ ପା ପାପାଲି ତ ଆସିଲାନି ପାପାଲି କହିଲା କି ସେ ମାମୁଁ ଘର ଅଛି ତାର କିଛି କିଣା କିଣି ହେଇନି। କହିଲା ମୁଁ କାଲି ଯିବି।
ଓହୋ।
ଆଉ ଆଉ ପହଞ୍ଚିବୁ ସାଢ଼େ ଦଶଟା ହେଇ ପହଞ୍ଚିବୁ ସାଢେ ଦଶଟା ହେଇଯିବ ନା?
ହଁ‌ ବା। ହଁ ଯେ ରହିଯିବି ତାଙ୍କ ଘରେ। ମୁଁ କହୁଛି କି ଯାଇକି ତାଙ୍କ ଘରେ ଆଜି ରହିବି ତା ମମି ଡାକିଛି।
ହୁଁ ହୁଁ।
ରହିଛି ହଁ ହଁ।
କାଲି ସକାଳୁ ସକାଳୁ ଗଲେ ବି ଠିକ୍ ହବ।
ହଁ ମୁଁ ଆଠଟା ବେଳୁ ପଲେଇବି ବାହାରିକି। ଯାଇକି ପୁଣି ସଜଡା଼ ସଜାଡି଼ ହବ।
ହୁଁ ଆଉ ସଜଡ଼ା ସଜାଡୁ ହଁ
ଏଜା ଜିନିଷ ହବ ଲୋ ମା।
ଏବେ ସବୁ ଅଳିଆ ହେଇକି ପଡ଼ିଥିବ ନା ରୁମ୍ ସାରା।
ହ ବା।
ଏଇ ଚାବି ଦେଖିବୁ ସେ ଝରକା ସାଇଡ଼ି ରେ କୁହା ହେଇଥିଲା ରଖିବା ପାଇଁ ସ୍ମିତିକୁ ସେ ରଖିଛି କି ନାହିଁ କେଜାଣି।
କେଜାଣି।
ମୁଁ ତ କହିଦେଇଥିଲି ସେ ଝରକା ସାଇଡି଼ ରେ ରଖିବ ବୋଲି।
ବର୍ଷା ଦିଦି ପଚାରୁଥିଲେ ସୋଫିଆ ଆଜି ଆସିବ ନା ମୁଁ କହିଲି ନାଇଁ ଦି ପହର ଦିନ ସକାଳେ ଯାଇ ପହଞ୍ଚିଲି।
ଉଁ ହୁଁ ସେ କଣ କହିଲେ?
ହ୍ୟାଲୋ ହଁ ହଁ। ସିଏ ଆଉ କିଛି କହିଲେନି ମୁଁ ତାଙ୍କୁ ସେ କହିଲେ ହଉ ହଉ ଠିକ୍ ଅଛି। ମୁଁ ସେଇଠୁ ବର୍ଷା ଦିଦିକି ପଠେଇଲି ମୁଁ କହିଲି ଦିଦି ଦେଖ ମୋର ଏତିକି ପଇସା ପ୍ରୋସେସିଂ ରେ ଅଛି।
ନା।
ସେ କହିଲେ କି ହଁ ହଁ ଭଲ ହେଲା ମୁଁ କହିଲି କି ଯାଆହଉ ତମେ କହିଥିଲ ବୋଲି ଆମେ ଆଜି ଏବ୍ ପହଞ୍ଚି ପାଇଲୁ।
ଆଉ ସତ ଆଉ ହୁଁ।
ହଁ ବା ମୁଁ ତ ଭାବୁଥିଲି ଫେକ୍ ପାପା ଙ୍କ ମୋର କଥା ହଉଥିଲୁ ହେ ଏଇଟା ଫେକେ ପଇସା ଆସିବନି। କଣ ଗପିକି ପଇସା ମିଳିବ?
ହୁଁ ମତେ ବି ଏବେ ଲାଗୁନଥିଲା ନା କାଇଁ ଆସ୍
ହଁ ସେ ମାଗୁନଥିଲା ଏତେ ଦିନ ହେଲା ୟୁ ପି ଆଇ ମୁଁ କଇଲି କଁ ମାଗୁନି।
ହୁଁ।
ହେଲା ହୁଁ। ହଁ ତାଉପରେ ହଁ ବା ଛୁଟି ସରିଗଲା ଭଗବାନ।
ମାନେ ତମେ ହେଇଗଲ ସେକେଣ୍ଡ ଇୟର୍ ଜାଣିପାରୁ ସେଇଠି ତ ତମେ ଏଥର ସେକେଣ୍ଡ୍ ଇଅର୍। ସେକେଣ୍ଡ୍ ଇଅର୍ ହେଇଗଲା ପୁଣି ରଜ ଛୁଟି ରଜ ଛୁଟି ରଜ ଛୁଟି ଦେଇଛନ୍ତି ଆମେ କେତେ ଖୁସି ଥିଲୁ ଯିବା ପୂର୍ବରୁ ଯେ ସେ ଛୁଟି ହେଇଚି ଆ ଘରେ ଯାଇ କେ
ହଁ କିଛି କରିହେଲାନି ଖାଲି ଶୋଇ ଶୋଇକି ଦିନ ଗଲା।
ଆଉ ଦିନ ଗଲା ଏତେ ଶୀଘ୍ର ଏଇ ପଳେଇଲା ଦିନଟା।
ସେଇଆ
ଦିନରେ ଶୀଘ୍ର ପଳେଇଲା ନା ତୁ ଖାଲି ଭାବିନଥେଲେ ସେ ଏତେ ଶୀଘ୍ର ପଳେଇ
ହଁ ବା।
ମୁଁ ଭାବୁଚି ଏତେ ଶୀଘ୍ର କେମିତି ଦିନ ରା ପଳେଇଲା ଆଉ କେତେ ଟି ପରେ ହଷ୍ଟେଲ ପୁଣି ଯା ହଷ୍ ରେ ରହ କେତେ କଷ୍ଟ ଖାଇବା ସେ କଷ୍ଟ
ନାଇଁ ଜାଣଚୁ ତ କଲେଜ ଯିବାକୁ ଏବେ ଇଛା ଆଉରି ଇଚ୍ଛା ହଉଚି ପାଞ୍ଚ୍ ଛଅ ଦିନ ରହିଯିବି।
ଆଉ ପାଞ୍ଚ୍ ଛଅ ଦିନ ରହିଯାଇଥାଏ ମୋ ଚାଲ୍ ମୋର ବି ଯାଇଥିଲି ମୁଁ ମୁଁ ଭାବୁଥିଲି ଉଣେଇଶି ରେ ଯିବି ହେଲା ତାପରେ ପୁଣି ଭାବୁଛି ନା କୋଡିଏରେ ଯିବି ହିଁ ହିଁ।
ଆଉ କଣ ଏଇ ଇଚ୍ଛା ହଉନି ଜମା ଯିବାକୁ।
ନାଁ ବା ମୋର ବା ଇଚ୍ଛା ସତରେ ହଉନି ଟିକେ ବି ଇଚ୍ଛା ହଉନି ଯିବା ପାଇଁ ଆଉ। ମାନେ ରହିଗଲେ ନା ଦେଢ ମାସ ରହିଗଲେ ନା ଘରେ ତାପରେ ଆଉ ଯିବା ପାଇଁ ଜମା ଇଚ୍ଛା ହଉନି।
ଘର ଲୋକଙ୍କର ବି ଛାଡିବାରେ ଇଚ୍ଛା ନଥିଲା।
ହଁ ଘରେ କହୁଛନ୍ତି ହଁ ର ରଜ ସରିଗଲା ଗୋଟେ ଦିନ ପରେ ହିଁ ରଜ ଯୋଉଦିନ ତା ପରଦିନ ହିଁ
ଆମ ଘରେ ଖାଲି କହୁଚନ୍ତି କଣ ଏମତି ଯାଉ ଯାଉ ଖାଲି ଏକଜାମ୍ ପକେଇ ଦଉଚନ୍ତି ଏ ନା ପକ୍ କି ପୁଣି ଜାଣିଶୁଣି ପକଉଚନ୍ତି ଛୁଆ ଯେମିତି ବାଧ୍ୟ ଆସିିଆକୁ।
ହଁ ଆଉ ସତରେ।
ଛୁଆ ଆସିବେ ତାପରେ ସେ ପୁଣି ପଇସା ନେବେ କେମତି ଫୁଡ ଫି ନେବେ କେମି
ଓ ଅ ହଁ ଆସିଲେ ସିନା ନେବେ ଉ ହୁଁ।
ସେଇଆ ଚ
କୋଉ ଦିନଠୁ ବା କୋଉ ଦିନଠୁ? ଷ୍ଟାର୍ଟ କରିବେ ଯୋଉ ସେଇ ଦିନଠୁ ନା ଯୋଉ ଆୟୋ ଅଠରରୁ ଷ୍ଟାର୍ଟ କରି ନେବେ ନା?
ହଁ।
ଅଠରୁ ନେବେ ନା ନା ଯେ ଯୋଉ ଦିନ ଯାଇଥିବ ନା ଅଠରରୁ ନେବେ ନା।
ବଧେ ଅଠର ରୁ ନେବେ।
ହୁଁ ହଁ ସମସ୍ତେ ତ ସେଇୟା ନେଇଥିଲେ ଆରଥର ଯୋଉ ଦଶହରା ଟାଇମ୍ ରେ ବି
ଦେଖିବୁ ଏଥର ଦେ ଏଥର କହିଦେବେ ଏଟା କମ୍ପଲସରି ଯେ ଆସୁ କି ନ ଆସୁ କିନ୍ତୁ ପୁରା ଫୁଲ୍ ଡେ ର ନିଆହବ।
ହଁ ଯେତିକି ଦିନ ଯୋଉ ଦିନୁ ଠୁ ଖୋଲା ହେଇଚି ସବୁ ଦିନ ଠୁ ନିଆହବ ଦେଖିବ ସିଏ ସେଇଆ କହିବେ। ମାନେ ପଇସା କଣ କରୁଛନ୍ତି ଏତେ ନେଇକି ମୁଁ ଜାଣିପାରୁନି।
ହୁଁ।
ଭଲ ସିଏ କିନ୍ତୁ ଭଲ ପଇସା ପାଉଥିବେ ଏଇଠୁ କଣ ପାଇଁ କହିଲୁ ଦେଖିଲୁ ମାନେ ଦେଖେ ବହୁତ୍ ଛୁଆ ରହୁ ନାହାନ୍ତି ସବୁ ଅଧା ଅଧା ଦିନି ରହୁଛନ୍ତି ହେଲା ଫୁଲ୍ ଫୁଲ୍ ଡେ ଦୋଉଚନ୍ତି ଦି ଦିନି ଛାଡିକି।
ଏତେ ପଇସା ପାଉଥିବ ଖାଲି ଇମାଜିନ୍ କର।
ହଁ ବା ବିଶ୍ୱ ଛାଣୁଚି ପଇସା ଲୋ।
ହୁଁ ସେଇ ଅଧା ରଖୁଥିବ କେତେ ରଖ
ଆଉ କଣ ସେ ନାଇଁ ଶୁଣ ଯଦି ସି ନ ରଖିବ ନ ରଖୁଥିବ ଫୋନ୍ ପେ ରେ ତାହେଲେ କାହିଁ ନଉନି? ଫୋନ୍ ପେ ରେ ନେଲେ ଡାଇରେକ୍ଟ ସେ କଲେଜ ଏଥିରେ ଯିବ।
କଲେଜ କୁ ଜିବ ଏଇଥିରେ ନେଲେ ସେମାନେ କଣ କହୁଛନ୍ତି କହିଲୁ? କଲେଜ କୁ ଦଉଛନ୍ତି ସେମାନେ ଅଧା ଯେତିକି ଦିନି ରହୁଛନ୍ତି ଛୁଆ ସେତିକି ଦିନ
ବାସ୍ ଆଉ ବାକି ତାଙ୍କର ସବୁ।
ବାକି ସବୁ ତାଙ୍କର ମାନେ ଇଏ କି ରୁଲ୍। ଏଇଟା କିନ୍ତୁ କରିବାର ନଥିଲା ପନ୍ଦର ଦିନ ର କରିଆ ଯଦି କେହି ନ ରହିଲେ? ପନ୍ଦର ଦିନ କମ୍ପଲ୍ସରି ଦିଆଯାଉ ହୁଁ।
ସେ ସେଇୟା।
ହଉ ନ ନା।
ଏଇଟା କିନ୍ତୁ ଠିକ୍ ନୁହଁ ନା?
ହଁ।
ଯାଇଥିବୁ ଯିବାର ଆଇନଥିବୁ କେତେ ଦିନି ପରେ ଏ ଫି ଦିଅ ସେଇଟା ଦିଅ ଏଇଟା ଦିଅ କେତେ ହେବେ କେ
ହୁଁ।
ଇଏ ତ ଆମର କିଛି ଦବାର ନାହିଁ ଇଲେକ୍ଟ୍ରି ବିଲ୍ ଫିଲ୍ ଦବାର ନାହିଁ ନା।
ଏବେ ଇଲେକ୍ଟ୍ରି ବିଲ୍ ଦବା।
ନା ଏଇନା ତ ଦବାର ନାହିଁ ଆମେ ଦେଇକି ଆସିଥିଲେ? ଦେଇଛନ୍ତି ନା ଆଉ ଦବାର ତ ନାଇଁ। ଜାଇକି ଆର ବର୍ଷ ଦେବେ ନା? ମାନେ ସେ ଆର ବର୍ଷ ନୁହେଁ ଏଇଥର ମାନେ ଏଇ ବର୍ଷ ଦବା ଯେ ଲାଷ୍ଟ୍ ବେଳକୁ ଦବା।
ଲାଷ୍ଟ୍ ବେଳକୁ ଦବା ହଁ।
ଆଉ କଣ ପୁଣି ନେବେ ଯଦି ଆଉ କଣ ଆମର ଅଛି ଆଉ ଏଲକ
ଏ ୱଲକମ୍ ଫୁଏଲକମ୍ କେତେ କଣ ଯାତ୍ରା କରିବେ।
ହଁ ବା।
କଲେଜ ହଷ୍ଟେଲରେ ଦିଅ।
ହଁ କଲେଜ ରେ ଦିଅ ପାଞ୍ଚଶହ ଟଙ୍କା ପାଞ୍ଚଶହ ଟଙ୍କା ଥରକରେ ପାଞ୍ଚଶ।
ରଖିଦେଇଥିବ ଏଇ ପଇସା
ହଁ ଏହା ସତ କଥା କହିଲୁ ଏଇଠି ରଖିଥିବା ଦବା ପାଇଁ।
ଆମେ ଖାଲି ଭାବୁଥିବୁ ସେ ଏମିତି କରିଦବା ସେମିତି କରିଦବା କେମତି ସବ ପଇସା ସାଙ୍ଗେ ସାଙ୍ଗେ ସରିଯିବ।
ହଁ ପା ଖାଲି ଯାହାରେ କରିଦେଇଥବୁ ଆମେ।
ହଁ ମୋ ମମି କହୁଛି ହଉ ଆଉ ପଇସା ସବୁ ମତେ ପଠେଇଦବୁ। ମମି କହୁଛି ଆସିବ ତ ଉଠେ ସାଙ୍ଗେ ସାଙ୍ଗେ ଆଉ ଗୋଟେ ବ୍ୟାଙ୍କ ରେ ଟ୍ରାନ୍ସଫର କରିଦବ ସେ କାଟିଦବ ଯଦି ପଇସା ସ ଏଇଟା ବି ସତ କଥା।
ହଁ
କହୁଅଛି ମତେ ପଠେଇଦବୁ ମୁଁ ତୋ ପାଇଁ ଗୋଟେ ଭେସଲେଟ କରି ମୁଁ କହିଲି କି ଖରାପ ଲାଗୁନି ତ ମୁ ଆ ମୁଁ କହିଲି ମୁଁ କହିଲି ମମି ଜାଣୁ ଜମି ଚିନି ଦିଦିର ମୋର ଆଉ ଦି ଦିନ ଗପି ଦେଇଥିଲେ ଆମର ଆହୁରି ଆଇଥାନ୍ତା। ଚିଡା ଲାଗିଲା ଆଉ କଥା ହେଲୁନି। ଆଉ ମମି କହୁଛି ବେଶୀ ଲୋଭ କଲେ ଭଲ ନୁହଁ ଗପିକି ହଁ ଏଗାରଶହ ଟଙ୍କା ପାଇଲାନି ତମକୁ ଆହୁରି ଦରକାର।
ସତ ନା?
ସତ ଆଜ୍ଞା।
ଆଉ ଇଟି ଆଉ ଟିକେ କଥା ହେଇଯାଇଥିଲେ ଆଉ ଟିକେ ଅଧିକ ଆସଥାନ୍ତା ନା?
କଣ କରିମି?
ହଁ ଦେଖିଆ ଏଇଟା ଏଇଟା ତ ଆଉ କଥା ହେଲା ଆସିବ?
ହଁ ହଁ ଆସିବ ଦିଦି କହିଲେ ମ ସେ ଯୋଉ ଚିନୁ ଦିଦି କାଲି ମତେ ମେସେଜ କରିଥିଲେ। ହେଲା କହିଲେ କି ଆଉ ଝିଅ ତୋର ଆଇଛି ହେଲା ମୋ ସେଡୁ କହିଲେ କି ଆଉ ଦିଦି ମୁଁ ଦେଖିନି ଦେଖୁଛି ତାପରେ ସେ କହିବାରୁ ହିଁ ମୁଁ ଦେଖିଲି। ତାପରେ ମୁଁ କହିଲି ଆଜ୍ଞା ହଁ ଦିଦି ଆଉ ସିଏ କହିଲେ ମୁଁ କହିଲି କି କହିଲେ ଦି ଟଙ୍କା ଆଇଛି ମୁଁ କହିଲି ଫାଷ୍ଟ ଦି ଟଙ୍କା ଆସିଲା ତାପରେ କହିଲେ କି ପ୍ରୋସେସିଂରେ କେତେ ଅଛି ମୁଁ କହିଲି ସେଇଠୁ କହିଲି ଏତିକି ହେଇଛି।
ଆଜ୍ଞା। ଜୟା ଦିଦି କଣ କହିଲେ?
ତାପରେ ଦିଦି କହିଲେ କି ଆଉ ହଉ ଆଉ ମତେ କହିଲେ ଗୁଡ ମୁଁ କହିଲି କି ହଁ ଦିଦି ତାପରେ କହିଲେ କି ଆହୁରି କରୁନୁ। ଆଉ କେତେ ଅଛି ମୁଁ କହିଲି ହଁ ଆହୁରି ଅଛି ତାପରେ କହିଲେ କି ଆଉ ହଉ ସେଗୁଡା ବି ସବୁ କମ୍ପ୍ଲିଟ କରିଦେ। ମୁଁ କହିଲି ଦିଦି ପେମେଣ୍ଟ ଆସିବ ତ? କହିଲେ ହଁ ହଁ ସେ ଯେତିକି ଦିନ ଅଛି ସେ ସବୁ ଯାକ କରିଦିଅ ପେମେଣ୍ଟ ଆସିବ ସବୁ। ବର୍ଷା ଦିଦିଙ୍କର ତିନି ତିନି ହଜାର ଟଙ୍କା ଆଇଛି।
ମାନେ କୋଉଥିରେ ଇଥିରେ ଇଥିରେ ଆସିଥିଲା?
ଏଇଥିରେ କହିଲେ ତ ଅଣତିରିଶଶହ କେତେ ଟଙ୍କା ଗୋଟେ ଆଇଛି ଆଉ।
ଖାଲି ଏ କଲରେ?
କଲେ କି କଣ କହିଲେ କହିଲେ ଅଣତିରିଶ ଟଙ୍କା ମୋର ବି ଆଇଛି ତେର ତା ତେର ତାରିଖ ଦିନ ତାଙ୍କର ଆଇଛି।
ଓହୋ! ହଁ ସେ ଲେଖିଥିଲା କି ସାତଟି ମାନେ କଣ କେତେ ଲେଖିଥିଲା? ହୁଁ ସାତ କି ଚଉଦ ଦିନ ଭିତରେ ନା।
ହଁ ସେ ସା ସେ ଦିଦି କହିଲେ କହିଲେ କି ଏଇ କିଛି ଦିନ ଭିତରେ ଆସିଛି
ହୁଁ। ତ ଯେବେ ଆସୁ ତୁ ଏଇ ଭିତରେ ହଁ ସାତ ଆଠ ଦିନ ଭିତରେ ଆସୁକି ଯାହା ହେଲେ ଖୁସି ଲାଗିବ ଆସମିତି ଖୁସି ଲାଗିବ ନା ଇଏ ଏତିକି ଆ ଏଠି ମିଳୁଛି ଆମକୁ ସେଇଟା ଧନ୍ୟବାଦ।
କିଛି ନ କରିବି।
ଆଉ
ନା ନା ତାହେଲେ ଆମେ ଭଲ ସେ କରିବା ଏଥର ହେଲା ଦେଖିଆ। ହାଲୋ।
ହଁ ହାଲୋ।
ହଁ ତାହେଲେ ଏଥର ଭଲସେ କରିବା ସବୁ ମିଶିକି।
ହଁ ହଁ ପୁରା ଲାଗି ପଡ଼ିବା ହଉ ହଉ ମୁଁ କରୁଛି
ହଉ ହଉ କର କର।
ହଁ ହଁ।